ହାଲୋ।
ହୁଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଯାଉ। କେ ରୁହନ୍ତୁ ହାଲୋ।
ହାଲୋ।
ହଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣାଉଛି ହାଲୋ।
ଆପଣଙ୍କ ଭଏସ କ୍ଲିୟର ଆସୁନି।
ଶୁଣ ହଁ ଶୁଣା ହଉଛି ମତେ ତ।
ହ୍ୟାଲୋ।
ହଁ ହାଲୋ। ହାଲୋ ହାଲୋ ହାଲୋ। ତୁ ଶୁଣାଯାଉନି ହାଲୋ। ହାଲୋ।
ହଁ କୁହନ୍ତୁ ଆଜ୍ଞା।
ହଁ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁଣା ଯାଉଛି।
ହୁଁ ଆଜ୍ଞା ନିଶ୍ଚୟ ପୁରା କ୍ଲିୟର କ୍ରିଷ୍ଟାଲ କ୍ଲିୟର। ପୁରା ଫ୍ଲିଫାୟର ଲଗାହେଇଛି।
ହଁ କ୍ଲିୟର ଥିବା ବି ଦରକାର ମାନେ କାରଣ ମୁଁ ଏତେ ପୁରା ଖୋଲା ଆକାଶର ତ ଗଛ ଛାଇ ତଳେ ମୁଁ ଯେହେତୁ ଏଇଠି ବସିଛି ତ ଆପଣଙ୍କୁ ଭଏସ କ୍ଲିୟର ଟା ଶୁଣ ଯିବାଟା ସ୍ୱାଭାବିକ।
ସ୍ୱାଭାବିକ ଯେ କିନ୍ତୁ ଆପଣଙ୍କ ଭୟସ ରୁ ଏହା ଶୁଭା ଯାଉଛି ଆପଣ ଚଲାବୁଲା କରୁଛନ୍ତି। ଗଛ ତଳେ ଠିଆ ହେଇଛନ୍ତି ଆଉ ଚଲାବୁଲା କରୁଛନ୍ତି।
ହଁ ଆକ୍ଚୁଆଲି ଆମର ଏଇଠି ମୁଁ ମୋର ମହାବିଦ୍ୟାଳୟରେ ଅଛି। ବୁଝୁଛନ୍ତି।
ଓ କଲେଜ ୟୁନିଭର୍ସିଟି। ଆପଣ କଉ କଲେ
ଆଜ୍ଞା ମୁଁ ବକ୍ସି ଜଗବନ୍ଧୁ ବିଦ୍ୟାପୀଠରେ ପାଠ ପଢୁଛି।
ବିଦ୍ୟାଧର କଲେଜ। ଆପଣ କଲେଜ ନାଁ ବି ଭୁଲ କହୁଛନ୍ତି ଆପଣଙ୍କ ଡିପାର୍ଟମେଣ୍ଟ କଣ?
ଆମର ଡିପାର୍ଟମେଣ୍ଟ ହଉଛି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମୁନିକେସନ।
ଆପଣ ସେଥିରେ କଣ କଉଁ ପାଠ କରନ୍ତି ଆପଣଙ୍କୁ ସେଇ ଡିପାର୍ଟମେଣ୍ଟରେ କଣ ପସନ୍ଦ ଆପଣଙ୍କର କେତେ ସାଙ୍ଗ ଅଛ ନ୍ତି ସବୁ କୁହନ୍ତୁ ଟିକେ? ଆଉ କେତେ ସବୁ ପିଲା ଖରାପ ଅଛନ୍ତି କେତେ ଭଲ ପିଲା ଅଛନ୍ତି କୁହନ୍ତୁ?
ଡିପାର୍ଟମେଣ୍ଟରେ ଆକ୍ଚୁ ଆଲି ସାନ୍ ମାନେ ମୁଁ ଯାଉଛି ହିଁ କେବଳ ବୋଧେ ସାଙ୍ଗ ପାଇଁ। ଯଦି ମୋର କେହି ସାଙ୍ଗ ନଥାନ୍ତେ ତାହେଲେ ମତେ ଆଉ ଏଇ ମହାବିଦ୍ୟାଳୟରେ ଦେଖିବାକୁ ପାଇନଥାନ୍ତେ ବୁଝିଛନ୍ତି। ।
ହଁ ସେଟା ତ ସତ କଥା।
ହଁ।
କ୍ଲାସ ବଙ୍କ କ୍ଲାସ ବଙ୍କ ମାରିକି ଆପଣ ବୁଲିବା ପାଇଁ ଯାଆନ୍ତି।
ହଁ ଏଇଟା ହୁଏ ଏଇ ଏଇ ଏଇ ଏଇ ହଁ କି ଆଚ୍ଛା ମୁଁ ଜାଣିନଥିଲି।
ନାଇଁବା ମୁଁ ଏଇଟା ଏଟା ଗୋଟେ ସେନସେସନ ଖବର। ଆମେ ଆପଣ ଯୋଉ ଡିପାର୍ଟମେଣ୍ଟରେ ପାଠ ଟ ପଢୁଛନ୍ତି ମୁଁ ବି ସେଇ ଡିପାର୍ଟମେଣ୍ଟରେ ପାଠ ପଢୁଛି। ତ ସେଠି ଦିନେ କଣ ହେଇଥିଲା ନା ଆମେ ମା ପଙ୍କ ମାରିଥିଲୁ। ଯୋଉ ମାସ ବଙ୍କ ମାରିଥିଲୁ ସାର ସକ ହେଇଗଲେ କହିଲେ ପିଲା ଗାୟବ ହେଇଗଲେ ସାଙ୍ଗେ କେମିତି?
ଆଚ୍ଛା ହଁ ହୁଏ ସେମିତି ହୁଏ।
। ଏଇଠି ଗୋଟେ ଏଇଠି ଗୋଟେ ପିଲା ଏଇଠିି ଗୋଟେ ପିଲା ଚାଲି ଚାଲି ଯାଉଛିରେ ବାମ ହାଇଟ ଏଡଗିଟେ କଥା ବହୁତ। ମାନେ ବାମାନର ତ ଆକାଶର ଚନ୍ଦ୍ର।
ଆକଚୁଆଲି ଆପଣ ଟିକେ ବେଶୀ ଡେଙ୍ଗା ହେଇଯାଉଛନ୍ତି ତ। ସେଇଟା ବୁଝିବା କଥା କି ଆପଣ ଟିକେ ଆଚ୍ଛା।
। ଓକେନ ଡାଇନାମାଇଟ ସିଏ ଏଇନା ଚିଲେଇ ଦେବ ସିଏ ଝୁଣି ଦବ ସମସ୍ତଙ୍କୁ।
ହଁ ମୁଁ ଜାଣିଛି ଆକଚୁଆଲି ଆକଚୁଆଲି ତାଙ୍କ ନାଁ ଶ୍ରୀଲକ୍ଷ୍ମୀ ବୋଧେ।
ହଁ ଶ୍ରୀଲକ୍ଷ୍ମୀ ଲେଙ୍କା ମୋରି ଆଗରେ ବସୁଛନ୍ତି ପରୀକ୍ଷା ଦବା ପାଇଁ।
ଆଚ୍ଛା ସିଏ ହଉଛନ୍ତି ମୋ ସ୍କୁଲ ବେଳର ସାଙ୍ଗ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର।
ଆଜ୍ଞା ତ ତାଙ୍କର ମୋର ଘନିଷ୍ଠ ବନ୍ଧୁ ଥିଲୁ ବିଦ୍ୟାଳୟ ସମୟରେ।
ଏବେ ଏବେ ଘନିଷ୍ଠରୁ ଅଘନିଷ୍ଠ କେମିତି ହେଇଗଲ?
ମାନେ ଅଘନିଷ୍ଠ ତ ହେଇନୁ ବଟ ଏବେ ମାନେ ଆମର ଆକଚୁଆଲି ଦଶ ସମ ଯାଏ ସି ମାନେ ଯେତେବେଳେ ଯୋଉଠି ସିଏ ଥାଏ ସେଇଠି ମୁଁ ହିଁ ଥାଏ। ତ ପୁଣି ଯେତେବେଳେ ମୁଁ ଏକାଦଶ ଆଉ ଦ୍ୱାଦଶ ଶ୍ରେଣୀରେ ପାଠ ପଢିଲି ତ ସେଇ ସମୟରେ କ ଣ ହେଲା କି ଟିକେ ଆମର ଦୂରତାଟା ବଢିଗଲା ସେଇ ଦୂରତାର ବଦୁ ହଁ ତ ଦୂରତା ବଢିବା କାରଣରୁ ଆମର ଦୋସ୍ତିଟା ବନ୍ଧୁତ୍ଵଟା ଟିକେ ବନ୍ଧୁତ୍ଵଟା ଟି କେ ହଁ ଆଘାତ ସୃଷ୍ଟି ହୋଇଗଲା।
ହୁଁ ଆପଣ ରାଜକୁ କେ ବା ରାଜଶ୍ରୀଙ୍କୁ କେବେ ଦେଖା କରି ଆପଣଙ୍କ ଘନିଷ୍ଠ ମିତ୍ର ଆପଣଙ୍କ ଭାଇ ଭଉଣୀ ସବୁ।
ସିଏ ଆକଚୁଆଲି ସିଏ ତ ମୋର ଆହୁରି ଘନିଷ୍ଠ ବନ୍ଧୁ ତାଙ୍କ ସହିତ ମୋର ଯେତେବେଳେ ମୁଁ ଦ୍ଵାଦଶ ଶ୍ରେଣୀରେ ପାଠ ପଢ଼ୁଥିଲି ଜୁପିଟର ବିଦ୍ୟାଳୟରେ ତ ସେଇ ସମୟରେ ତାଙ୍କ ସହିତ ମୋର ଦେଖା ହେଇଥିଲା। ଯୋଉ ସମୟରେ ତାଙ୍କ ସହିତ ମୋର ଦେଖା ହେଇଥିଲା ମୁଁ ତାଙ୍କୁ ଭାବୁ ଥିଲି ଇଏ ବା ଇଏ ବାଳିକା ଜଣକ ବୋଧେ ଭଲ ଭଲ ଗୁଣରେ ଭ ତାଙ୍କ ସ୍ୱଭାବ ଭଲ ନୁହଁ ବୋଲି ମୁଁ ଭାବୁଥିଲି। କାରଣ ସେ କାହା ସହିତ କଥା ହଉନଥିଲେ ଆଟିଟିଉଡ ପୁରା ଯୋଉ କହନ୍ତି ନା ଇଂରାଜୀ ଭାଷାରେ ଆଟିଟିଉଡ ଅନ ଟପ। ତ ପୁରା ସେଇ ଆଜ୍ଞା ଆଜ୍ଞା ତ ସେଇ ଭଳିଆ ସେ ବ୍ୟବହାର କରନ୍ତି।
ନାଇଁ ମୁଁ ମୁଁ ବି ଯେତେବେଳେ ରାଜଶ୍ରୀକୁ ପ୍ରଥମ ଦେଖିଥିଲି, ମୁଁ କହିଲି ଏ ପିଲାଟା କିଏ? ଭଲ ପିଲାଟା ଭଳିଆ ଦେଖାଯାଉଛି। ଏବେ ଜଣା ପଡି ମୁଁ ଆଗେ ଲାଗିଲା ହଁ ବୋଧେ ଶାନ୍ତଶିଷ୍ଟ ପିଲାଟା ଏତେ ନାଇଁ କିନ୍ତୁ ନା ମୁଁ ଭୁଲଥିଲି। ମୁଁ ଯେତେବେଳେ ଜାଣିଲି ରାଜଶ୍ରୀ କିଏ କ୍ୟା କର ସକତା ହେ।
ଆପଣ ଟିକେ ହଁ ନାଇ ଶୁଣନ୍ତୁ ଆପଣ ଟିକେ ହିନ୍ଦୀରେ କଥାବା ର୍ତ୍ତା କରନ୍ତୁ ନାହିଁ ଆମ ପାଇଁ ବଡ଼ ଆମ ମାତୃଭାଷା। ଇଂରାଜୀ ଓଡିଆ ଇଂରାଜୀ ଆଉ ହିନ୍ଦୀ ବ୍ୟବହାର କରିବା ମାନେ କରିବ ଆବଶ୍ୟକ ସମୟରେ କରିବା କଥା। କରିବା ଉଚିତ ନହେଲେ ଆମେ ଆମ ମାତୃଭାଷାରେ କଥା କହିଲେ ହିଁ ଭଲ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ମାତୃଭାଷା ଆଗ।
ଆମ ମାତୃଭାଷାଠୁ ଆମର ଆମର ଗାଁ ହଉଛି ଏଇଠୁ ପ୍ରାୟ ନବେ କିଲୋମିଟର ଦୂରରେ ଗୋଟେ ଛୋଟ ଗାଁଟେ ନୟାଗଡ ଜିଲ୍ଲାର ଗୋଟେ ଛୋଟିଆ ଗାଁଟେ ତ ସେଇଠି ହଉଛି ଆମ ସେଇଠି ହଉଛି ଆମ ଘର ଆମ ଗାଁ ତ ଦୁର୍ଭାଗ୍ୟବଶତଃ ଆମେ ଗ୍ରାମର ଜୀବନ ଟାକୁ ବେଶୀ ଉପଭୋଗ କରିପାରୁନାହୁଁ ସେଇଟା ଦୁ ଦୁର୍ଭାଗ୍ୟର ଦିବଶତଃ ଏବେ ଆମେ ସହରରେ ରହି ପା ଠ ପଢୁଅଛି ମୁଁ ବର୍ତ୍ତମାନ। ତ ବିତ୍ ବକ୍ସି ଯଗବନ୍ଧୁ ମହାବିଦ୍ୟାଳୟରେ ପାଠ ପଢୁଅଛି।
ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ।
ଆକ୍ଚୁଆଲି ସେଇଟା ଟିକେ ମୋର ବେଳେ ବେଳେ ମନେ ପଡେନି ଟିକେ ମୋର। ବୁଝିବା ଶକ୍ତି ଟିକେ ଲେଟ ରେ ମୁଁ ସବୁ ଜିନିଷ ଟିକେ ହରେଇ ତ ବସି ନାହିଁ ବଟ ମୁଁ ଟିକେ ସବୁ ଜିନିଷ ଟିକେ ଡେରିରେ କ୍ୟାପଚର କରେ ମାନେ ଡେରିରେ ଧରେ।
ମାନେ ମାନେ ନେଟୱର୍କ ଟିକେ ସ୍ଲୋ ଚାଲେ ତମର?
ଆଜ୍ଞା ହଁ ତ ଉ ଚାଲେ କିନ୍ତୁ ସେଟା ବେଳେ ବେଳେ ଡିପେଣ୍ଡ ଇଲେକ୍ଟ୍ରିସିଟି ବେଳେ ବେଳେ ଯେମିତି ଭୋଲଟେଜ ଟା ଲୋ ହେଇଯାଏ ଭୋଲଟେଜ ଟା ବହୁତ ଅଧିକ ହେଇଯାଏ। ସେଇଭଳିଆ ମୋର ବ୍ରେନ ଟା ବି ସେଇଭଳିଆ କାମ କରେ ଆକ୍ଚୁଆଲୀ।
ଆପଣଙ୍କ ବ୍ରେନ୍ କୁ ଟିକେ ନେଇକି ଦେଖାଉନାହାନ୍ତି ଟିକେ ହାର୍ଡ଼ୱୋର୍ ସପ୍ ରେ ଦେଖାନ୍ତୁ। କି ଟିକେ ଫିକ୍ସ କରିହବ ମେମୋରୀ ଚିପ୍ ଟା ଟିକେ କରପ୍ଟ ହେଇଯାଇଥିବ ଚେଞ୍ଜ କରିଦିଅନ୍ତୁ ନେଟୱର୍କ ଟା ଟିକେ ବାଗେଇ ଦିଅନ୍ତୁ। ଆପଣ ଇଲେକ୍ଟ୍ରନିକ୍ସରେ ପାଠ ପଢ଼ଛନ୍ତି ଆପଣଙ୍କ ବେନ୍ ଯଦି ଷ୍ଟ୍ରଙ୍ଗ ନ ହେବ ଆପଣ ଏଚ ଓ ଡ଼ି ସହିତ। କମ୍ପିଟ କେମିତି କରିିବେ?
ହଁ ଏଇଟା ଯାହାବି କୁହନ୍ତୁ ଏଇଟା ଗୋଟେ ସବୁଠୁ ଉଚିତ୍ କଥାର ବିଷୟ ବିଷୟ ତ। ମାନେ ଆମେ ଯେତେ ଯାହାଭି ହଉ ମତେ ଆମ ଡିପାର୍ଟମେଣ୍ଟ ରେ ଯେହେତୁ ଆମେ ଗୋଟେ ଏକ ଗ୍ରୁପ ହେଇକି ଅଛୁ ତ ସେଇ ଟି ସମସ୍ତେ ସମସ୍ତଙ୍କର ଉପା ଦରକାର ସମୟରେ ଅପକାର ସମୟରେ ଆମେ ସବୁବେଳେ ସମସ୍ତଙ୍କୁ ସହାୟ ସହାୟତା କରୁ। ତ ସେଇ ଟାଇମ୍ ମାନେ ସେଇଟା ଦରକାର ଆକ୍ଚୁଆଲି ଦରକାର।
ନିଶ୍ଚୟ ନିଶ୍ଚୟ ମୁଁ ସେଇଥିପାଇଁ କହୁଛି ଆପଣ ଗୋଟେ ଦୋକାନ ଯାଆନ୍ତୁ। ଆପଣ ବ୍ରେନ୍ କୁ ଖୋଲନ୍ତୁ ଆଉ ଦେଖାନ୍ତୁ ଆଉ ସେଠି ଆପଣ ଯେତେ ବ୍ରେନ୍ ଦେଖେଇବେ ସେ ଲୋକ କହିବ କି ଏ ବ୍ରେନ୍ କୁ ଆମେ ଯଦି ଦୋକାନରେ ବିକିବୁ ବହୁତ୍ ଭଲ ଟଙ୍କାରେ ଯିବ ବିକଜ ବ୍ରେନ୍ ଟା ବହୁତ ୟୁଜ୍ ହେଇନି ଆପଣ ୟୁଜ୍ କରନ୍ତୁ।
ଆକ୍ଚୁଆଲି ମୁଁ ଜାଣିନଥିଲି ଯେ ଏମିତି ହାର୍ଡୱେର ସପ୍ ରେ ବି ମଣିଷର ବ୍ରେନ୍ ବିକ୍ରି ହୁଏ ବୋଲି ମୁଁ ଜାଣିନଥିଲି ଆକଚ୍ୟୁଲି। ଆପଣ ବତେଇ ଦେଇଥିବାରୁ ଧନ୍ୟବାଦ୍।
ଜାଣିଲେ ନା ବାସ୍ ମୁଁ ସେଇଆ କହିବା ପାଇଁ ଚାହୁଁଛି କେତେ କଥା ଲୋକ ଜାଣିନଥାନ୍ତି ଅନ୍ୟଠୁ ଜାଣନ୍ତି। ଜ୍ଞାନ ସବୁଆଡ଼େ ମିଳେ ଯୋଉଠି ମିଳେ ସେଇଠି ପକେଟ୍ ଭିତରେ ପୂରେଇ ଦିଅନ୍ତୁ। କାନରେ ପୁରେଇକି
ଜ୍ଞାନ ଆଜ୍ଞା ହଁ ଜ୍ଞାନର ବା ବାଣ୍ଟିଲେ ଜ୍ଞାନର ବିକଶିତ ହୁଏ।
ଆଜ୍ଞା ଏଇଟା ହଁ ଏଇ ଦେଖେ ଏବେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ପିଲାମାନେ କହିଲେ। ଆପଣ ରିଲ୍ ଦେଖନ୍ତି‌ ନିଶ୍ଚିତ ଦେଖୁଥିବେ ଆଜି କାଲିକା ଯୁଗ ପିଲା ତମେ। ଆପଣ କୋଉ ଭଳିଆ ରିଲ ଦେଖନ୍ତି ପାଠ ରିଲେଟେଡ୍, କମେଡି଼ ରିଲେ ଟେଡ୍।
ମୋର ଆକ୍ଚୁଆଲି ଆଉ ଆକ୍ଚୁଆଲି ଇନଷ୍ଟାଗ୍ରାମ୍ ଜଗତ ନେଟୱାର୍କ ଜଗତ ବିଷୟରେ କଣ ହିଁ କହିବି। ଆଉ ସେଥିରେ ଇନଷ୍ଟାଗ୍ରାମ୍ ରେ ଆପଣଙ୍କର ସେଇଟା ଆକ୍ଚୁଆଲି ସିଏ ଆଜି କାଲି ମନୁଷ୍ୟ ମନୁଷ୍ୟ ଠାରୁ ମନୁ କମ୍ପ୍ୟୁଟର ବେଶୀ ମନୁଷ୍ୟର ମନ କଥା ବୁଝିପାରେ ବୁଝୁଛନ୍ତି ତ ମାନେ ଇନ୍ ଇନଷ୍ଟାଗ୍ରାମ୍ ରେ ଏହା ହୁଏ କି ଯୋଉ ସମୟରେ ତୁମ ମନ ଦୁଃଖ ଥିବ ଆପଣ ଯଦି ମାନେ ପରୀକ୍ଷା କରିବେ ତ ସେତେବେଳେ ମନ ଦୁଃଖ ଭଳିଆ ହିଁ ହିଁ ସବୁ ରିଲ୍ ଆସିବ ମାନେ ଯୋଉ ଟପିକ୍ ପାଇଁ ତମର ପୁରା ହିଁ ଆସିବ ଆଉ ଯଦି ସେତେବେଳେ ପୁରା କମେଡି଼ ମୁଡ଼୍ ଜଷ୍ଟ୍ ଥିବ ସେତେବେଳେ ସେ ଭଲିଆ ଆଉ ମାନେ ବେସି ତମକୁ କୁଆଡ଼େ ବୁଲିଆକୁୁ ଥିବ ତ ସେତେବେଳେ ସେ ସେଇଆ ସେଇଆ ହିଁ ମୁଁ ଖାଏ ତ ହଁ ମୋର ମୋର ଏମିତି ମାନେ ଦୁଃଖ୍ କେବ ହସ୍ କେବ କମ୍ ଆସେ ପଢ୍
ଓ କିନ୍ତୁ ଆଜି କାଲି ନେଟୱାର୍କ ମାନେ କମ୍ପ୍ୟୁଟର ମୋବାଇଲ୍ ଏଇ ସବୁ ଆମର ମନ ଟା କଥା ଟା ବୁଝିବାର
ଯେମିତି କି ଚାଟ୍ ଜିପିଟି।
ଆଉ ହଁ।
ଇନଷ୍ଟାଗ୍ରାମ୍ ରେ ଆମେ ଯଦି କାହାର ପ୍ରେମିକ ତାଙ୍କୁ ଛାଡ଼ିକି ପଳେଇଲା।
ଆଜ୍ଞା ହଉ ଆମେ ପରେ କଥା ହବା ମୁଁ ଟିକେ କ୍ଲାସ୍ କରିବାକୁ ଯାଉଛି।
ନିଶ୍ଚିତ ନିଶ୍ଚିତ ଧନ୍ୟବାଦ୍।